ହାଲୋ! ହଁ, ଆଉ କଣ ଖାଇସାଇଲୁଣୁ?
ହଁ ବା, ଏଇନା ଖାଇକି ଆଇଲି, ତୁ?
ହଁ, ମୁଁ ବି ଖାଇସାରିଲିଣି। ହାଲୋ!
କଣ ଖାଇଲୁ?
ଆଉ ସପ୍ ଖାଇଲି ଭାତ ଡାଲି ଆଜି ଟିକେ କୁନ୍ଦୁରି ଆଳୁ ପୋସ ସ୍ତକ ଦେଇକି ବାଟିକି କରିଥିଲି ତରକାରୀ, ହାଲୋ?
କୁନ୍ଦୁରି ଆଳୁରେ କଣ ତରକାରି ଭଲ ଲାଗେ?
ହୁଁ, ବଢିଆ ଲାଗେ, ହାଲୋ! ହେ କୁ ପୋସ୍ତ ପୋ ପୋସ୍ତକ ଦେଇକି କରିଥିଲି ବା, ହାଲୋ!
ହଁ, ଯେ କେମିତି କରିଥିଲୁ କହନୁ?
ହେଇ କୁନ୍ଦୁରିକି ଫାଷ୍ଟ ଟିକେ ତେଲରେ ଛାଣିଦେବ, ହାଲୋ!
ହଁ, ହଁ, ଛୋଟ ଛୋଟ ଛୋଟ କାଟିକି, ହଁ।
ଛୋଟ ଛୋଟ କାଟିକି ତାକୁ ଟିକେ ମାନେ ଲୁଣ ହଳଦୀ ପ ପକେଇ ଦେଇକି ତାକୁ ଟିକେ ତେଲରେ ଛାଣିଦବ ହେଲା, ସେଇ ଯୋଉ ତେଲ ରହିବ, ତା ଦେହରେ ଟିକେ ପିଆଜ ଭାଜି ଦେଇକି ଟମାଟୋ ପକେଇବୁନୁ, ହାଲୋ! ଖାଲି ପୋସ୍ତକ ଲଙ୍କାଗୁଣ୍ଡ ଆଉ ଷ ସୋରିଷ ବଟା ଟିକିଏ ନାଗୁରୁ, ହାଲୋ ଚାମଚେ ଖଣ୍ଡେ ସୋରିଷ ବଟା ତାକୁ ସବୁ ପକାଇକି, ହାଲୋ!
ହୁଁ।
ଆଡ଼େ କଷି ଦେଇକି ସିଝା ଆଳୁ ପକେଇକି ତା ଦେହରେ କଷିଦବ। ହେଲା ଛୋଟ ଛୋଟ କାଟିକି। କୁନ୍ଦୁରିକି ଯୋଉ ପକେଇ ଦେଇକି ତାକୁ ଟିକେ ବମ୍ଫେଇ ବମ୍ଫେଇ ଭାଜି ଭାଜି ଭାଜି ଭାଜି ତା ଧିରେ ବାଦାମକୁ କଣ କରିବୁ, ଟିକେ ଗ୍ରାଇଣ୍ଡିଙ୍ଗ କରିଦେଇକି ଭଜା ବାଦାମ। ଗ୍ରାଇଣ୍ଡିଙ୍ଗ କରି ପକେଇ ଦେବୁ। ପକେଇ ଦେଇକି ଧନିଆ ପତ୍ର ପକେଇ ଦେବୁ ସେ ବଢ଼ିଆ ଲାଗିବ ହେଲ ପଟିଆ ଲାଗିବ କିନ୍ତୁ ଟେଷ୍ଟ ଲାଗିବ ପୁରା। ପାଣି ଫାଣି ଦବୁନୁ କାରଣ ସେ କୁନ୍ଦିରୁ ଠୁ ବି ପାଣି ବାହାରିବ। ହ୍ୟାଲୋ ସେଇ ଯେତିକି ମସଲା ଧୋଇକି ଯାହା ଟିକେ ଦେଇଥିବୁ, ପାଣି ଟିକେ ଦେଇଥିବୁ ଆଉ ହ୍ୟାଲୋ।
ଖାଲି ସିମ୍ ରଖି ଘୋଡ଼େଇ ଘୋଡ଼େଇ ଘୋଡ଼େଇ ଘୋଡ଼େଇ କରୁ ବଢ଼ିଆ ଲାଗିବ କୁନ୍ଦୁରୁ ଆଳୁ ହଁ। ହ୍ୟାଲୋ।
ହଁ ତ ଏମିତି କରିବୁ ନା।
ସଜନା ଶାଗ ଆଜି ଭାତ ପକେଇକି ରସୁଣ ଛୁଙ୍କ ହେଇଥିଲା ବଢ଼ିଆ ଲାଗୁଥିଲା।
କେମିତି?
ସେମିତି ସଜନା ଶାଗ ରସୁଣ ପକେଇଦେବୁ ହ୍ୟାଲୋ ରସୁଣ ଫୁଟଣ ଦେଇ ଫୁଟଣ ଦେଇକି ରସୁଣ ଛେଚି ଦେଇକି ପକେଇବୁ ତାପରେ ସଜନା ଶାଗ ଢାଳି ଦେଇକି ଅଳ୍ପ ଖଣ୍ଡେ ଭାତ ଗରମ ଗରମ ଭାତ ତା ଦେହରେ ପ କେଇ ଦବୁ ପକେଇ ଦେଇ କି ତାକୁ ତ ଭାଜି ଦବୁ ସେ ବଢ଼ିଆ ଟେଷ୍ଟି ଲାଗିବ ମାନେ ପୁରା ସ୍ୱାଦ ପୁରା ହାଲୋ କରିକି ହଁ ଥରେ କରିକି ଦେଇକି ଖାଇବୁ ସଜନା ପତ୍ର ଭାତ ପକେଇକି ବଢିଆ ଲାଗିବ।
ମୁଁ ଜାଣିଛିି କଖାରୁ ମୁଗ ଦେଇକି ଭାଜନ୍ତିି ମୁଁ ଫାଷ୍ଟଟାଇମ୍ ଭାତ ପକେଇକି ଭାଜନ୍ତି ଜାଣି
ବଢିଆ ଲାଗିଅ। ତୁ କରିକି ଦେଖେ ଅଳ୍ପ ମୁଠେ କରିବୁ ରସୁଣ ଟିକେ ଅଧିକ ଛେଚିକି ପକେଇବୁ ଆଉ ଯେମିତି ସେ ମୁଁ କହିଲି ସେ ଏମିତି କରିବୁ କରିକି ତୁ ଦେଇକି ଖାଇବୁ ହାତ ଚାଟିକି ପୁରା।
ଆ ତୋର ଆଜି କଣ ଖାଇବା ହେଲା?
ଆମ ମାମା ଭାଜନ୍ତି ସଜନା ପତ୍ରରେ ଯୋଉ କଞ୍ଚା କ୍ଷୀର ନୁହଁ?
ହଁ
ଯୋଉ ସିଜା ହୋଉଚି କ୍ଷୀର ଦେଇକି ଭାଜନ୍ତି ବଢିଆ ହଁ ଆମର ସଜନା ଶାଗ ଆମର ସେମିତି ସଜନା ଶାଗ କଖାରୁ ଟିଏ ଟିକ୍ ଟିକ୍ କାଟିକି ଲୁଣ ହଳଦୀ ଦେଇକି ସ୍ୱାଦ ଅନୁସାରେ ଟିକେ ସିଝେଇ ଦବୁ ସିଝେଇ ଦେଲା ପରେ କଖାରୁ ଟିକେ ସିଜିଲାରୁ ତାକୁ କାଢି ଦେଇକି ଆ ଟିକେ ନାକୁ ବହୁତ ଗୁଡ଼ାଏ ଖଣ୍ଡେ ରସୁଣ ଛେଚା ହେଇଥବ ଶୁଖିଲା ଲଙ୍କା ଫୁଟଣ ପଞ୍ଚ ଫୁଟଣ ଟିକେ ତେଲ ପକେଇକି ତାକୁ ସବୁ ଲଗା ଲଗି କରି ତାକୁ ଟିକେ ଜାରି ହେଇକି କି ରସୁଣ ଫୁଟଣ ଲଙ୍କା ଶୁଖିଲା ଲଙ୍କା ରସୁଣ ପକେଇ ଦବୁ ସେଠି ଜାରି ହେଇଗଲା ବେଳକୁ ପ କଖାରୁ କୁ ପକେଇ ଦବୁ ଶିଝେଇ କି ରଖିଥିବୁ ତାକୁ ପକେଇ ବୁ ତାପରେ ସଜନା ଶାଗ କୁ ପକେଇ ଦବୁ ସେ ସଜନା ଶାଗରେ ଲେଉଟିବା ପୂର୍ବରୁ ଟିକେ କ୍ଷୀର ଥିବ ଯଉ କ୍ଷୀର କଞ୍ଚା ହଉ ସେ ଯାହା ହେଉ କ୍ଷୀର ଏତେ ଖଣ୍ଡେ କପେ ଖଣ୍ଡେ ଢାଳିଦବୁ ଢାଳି ଦବୁ ଏ ଶାଗକୁ ଟିକେ ଘୋଡେଇ ଦବୁ ଅ ପାଞ୍ଚ ମିନିଟ ଖଣ୍ଡେ ଘୋଡେଇ ଦେଇ ତାପରେ ଶାଗ ଅମୃତଭଳିଆ ଲାଗିବ ଖାଇବୁ।
ହଁ ମୁଁ ଜାଣିନି ମୁଁ କରିବି ସେମିତି ଏଥରକ।
ଯେଡ଼େ ବଡ଼ ବୁଢା ବୁଣା ଶାଗ ହେଇଥିଲେ ବି ଭଳିଆ ଟେଷ୍ଟ ଲାଗିବ କ୍ଷୀରଟା ପ ଏ ମା ମଣ୍ଟ କୁ ଶିଖିଛି ହଁ ଆଉ
ସେ ଯୋଉ କଖାରୁ ପତ୍ର ଯୋଉ ବୋଧେ
କଖାରୁ ପତ୍ର ନୁହ କଖାରୁ ସଜନା ଶାଗରେ
ଆଉ କଖାରୁକୁ ସିଝେଇକି ପତ୍ର ଦବୁ। ମୁଁ ଭାବି ହୁଁ ହୁଁ।
କଖାରୁ ପତ୍ର ଡଙ୍କ ଅଲଗା ସେତ ଭଲ ଲାଗେ ଡଙ୍କଟା ଯେମିତି ଭାଜିଲେ ଆମର କଖରୁ ଡଙ୍କ ବୋହୁତ ହେଇଚି। କାଲି ଭାବିଥିଲି ବାବାଙ୍କ ହାତରେ ଦେଇଦେବି ଭୁଲିଗଲି।
ଭଲ ଲାଗିଥାନ୍ତା ଏବେ।
ପୁରା କଅଁଳିଆ କଅଁଳିଆ କଅଁଳିଆ କଅଁଳିଆ ହେଇଚି।
ଆ ମୁଁ ମାଗିକି ଆଣୁଚି ଏଠୁ ସେଠୁ ଭଲ ହେଇଥାନ୍ତା କଖାରୁ ଡଙ୍କ ଟିକେ ଦେଇଥାନ୍ତ ଭଲ ଲାଗିଥାନ୍ତା।
ପୁରା କଅଁଳିଆ କଅଁଳିଆ ହେଇଚି ମୁ ବି କାଲିକି ମୁଁ କାଲିକି ଆ ଆସିକି ତ ରୋଷ ଘରେ ପଶିଥିଲି କାମ ଦାମ ସବୁ ସଜଡା ସଜଡ଼ିରେ ଟାଇମି ଗଲା। ଆଜି ସକାଳେ ମୁଁ ନଗାଧୁଆରେ ଯାଇଁ ଟିକେ ପିଣ୍ଢାରେ ପାଞ୍ଚ ମିନିଟ୍ ବସିିକି ଆସି ବାହରକୁ ଗଲାବେଳକୁ ଦେଖିଲା ବେଳକୁ ଏତେ ସବୁ ଗଛ ତାର ସବୁ ହେଇଗଲାଣି।
ଆଉ କଣ ସବୁ ଗଛ ଅଛି ଖାଲି କଖାରୁ ନା ଆଉ କଣ ଗଛ ହେଇଛି?
କଖାରୁ, ଭେଣ୍ଡି, ଜହ୍ନି ଜହ୍ନି ବାଇଗଣ ଦି ତିନିଟା ଫଳୁଚି।
ଜହ୍ନି ଫଳେନି ଗଛରେ?
ହଁ ଜହ୍ନି ଫଳିକି କେତେ ଆମେ ଖାଇ ସାଇଲୁଣି ଜହ୍ନି ତ ଥରେ ସତରଟା ନା ଅଠରଟା ଫଳିଥିଲା।
ଏତେ ଏତେ ଖାଉଚ ଆମକୁ ଯୋଡେ ଦିଅନ୍ତନି ଆଁ
ଦୂର ହେଇଯାଉଚି ତ କା ହାତରେ ଦବାକୁ ଟାଇମ ହୋଉନି କଲରା କଲରା କଲରା ତ ସାତ ଆଠ କିଲୋ ଖଣ୍ଡେ ଖାଇଛି କଲରା ଫଳୁଥୁଲା।
ଯାହୋଉ ତମର କିଏ ସବୁ ଲଗୋଉଚନ୍ତି ଏଡା ସବୁ?
ଶାଶୁ ମାଆକୁ ଆଉ ଶଶୁର ଅଛି ତମ ବାବାକୁ ଆଉ ମାମା। କରୁଚନ୍ତି ପ୍ଲସ୍ ନେ ସେ ସବୁ ତା ସାଙ୍ଗରେ ଗୋବୁର ଫୋବୁର ସ ସାର ଆମ କିନ୍ତୁ ଯତ୍ନ କରି କରୁଚନ୍ତି ଆଉ ଅଳପ ଗଛ କିନ୍ତୁ ଯେତିକି ହୋଉଚି ସପିସେଣ୍ଟ। ମୂଳ ଫୁଳ ଭା
ଆଉ ଗୋବର ହେରାଙ୍କ ତମେ କୋଉଠୁ ଆଣୁଚ ତମେ ତ ଟାଉନ ସହରରେ ରହୁଚ? ଅହଁ ଗୋବର ଖତ ନେଇ ଆଉଚନ୍ତି ନାଁ। ଆଉ ଏଇ ଗାଡ଼ି ଡିକି ଫିକିରେ ପକେଇ ନେଇ ଆସ୍
ହଁ ଆଣୁଛନ୍ତି ହଁ। ଗୋଟେ ବସ୍ତାଏ ଆଣୁଚନ୍ତି ଆଉ ଆଣିକି ରଖିଦୋଉ ଚୁ ବାଇଗଣ ହଁ ଏମତି କରୁଚୁ ଏବେ ମାମା ମୁଁ ତ ନଥିଲେ ଯେ ତାଙ୍କ ହଁ ଆଉ ଉପରୁକୁ ତ ମୁଁ ଯାଏନି ଛାତ ଉପରେ ବି ଭଲ ଭଲ ଫୁଲ ଗଛ ଫୁଲ ଗଛ ସବୁ ହୁଏ ଆଉ ଯୋଉ ଯୋଉ ଇଏ କମଳ ଯୋଉ ବ୍ରହ୍ମକମଳ ଫୁଲ ଫୁଟିଥିଲା ଗୋଟେ। ଆଉ ସବୁ ହଁ ଆଉ
ହଁ ଆଜି ପର୍ଯ୍ୟନ୍ତ ବ୍ରହ୍ମକମଳ କାଇଁ ଶୁଖି ଶୁଖି ଯାଉଚି ପଛେ
ଫୁଟିଲେ ସେଟା କହନ୍ତି ବୋହୁତ ଭଲ ଆଉ ଆମର ତ ହଁ ଆମର ସେ ଉପୁରୁକୁ ଯାଏନି ଆଜି ଛାତ ଉପୁରୁକୁ ଯିବି ଗଲେତ ଯାଇନଥିଲି ଆଉ ଆଜି ତ ଏମି କାମ ଦାମ ଆମର ଭାତ କରଥିଲି ଉଷୁନା ଭାତ, ଅରୁଆ ଭାତ ଆଉ ଡାଲମା, ଡାଲି।
ଭାତ କଣ ଏଇ ଗୁରୁବାରେ ଯୋଗୁ ବୋଧେ।
ହଁ ବାବା ଖାଇବେନି ଅରୁ ଅରୁଆ ତାଙ୍କର ଉସୁନା ଆମର ଅରୁଆ। ପୁଣି ତାଙ୍କର ଡାଲି ଆମର ଡାଲମା ତାଙ୍କର ଡାଲମା ଖାଇବେନି ଡାଲି କଲି ପୁଣି ଆମ ଡାଲମା କଲି।
ହଁ ଦି ଦି ପ୍ରକାରର ଜିନଷ ଦି ପ୍ରକାର ଭାତ ଦି ପ୍ରକାର ଡାଲି।
ହଁ ପା ସେଇ ତ କଷ୍ଟ ଲାଗେ। ଆଉ ପୋଟଳ ଆଳୁ ମସଲା ଟିକେ ନାଗୁ ସାଦା ପରିବା ଗୋଟେ ଦେଇକି ଭାଜିଦେଲି। ଆଉ ପାମ୍ପଡ ଟିକେ ଛାଣିଥିଲି ଆଉ ବାଚିଲା ଆମ୍ୱ ଥିଲା ଘିଅ ଟିକେ ପକେଇକି ଭା ଶାନ୍ତିରେ ଆଜି ଖାଇକି ଉଠିଲି ଆଉ ଆଉ
ଆଉ କାଲି ଯୋଉ କହୁଥୁଲୁ ତମ ଶାଶୁର ଯୋଉ କଳା ଝାଡ଼ା ହୋଉଥୁଲା ଏବେ ଭଲ ଅଛନ୍ତି?
ଆ ଆଉ ସିଏ ତମର ସେଇଟା କହିନାହାନ୍ତି ନା ସିଏ ମତେ ମୁଁ ଶୁଣିଥିଲି ସେ ହୁଁ କୋହୁଥିଲେ ବୋଲି କିଏ ଗୋଟେ କୋହୁଥୁଲା ମା କହିନାହାନ୍ତି ମୁଁ ବ୍ୟସ୍ତ ହେବି ବୋଲି ଜଣେଇନାହାନ୍ତି ମତେ ଆଉ ସେ ତ କାଲି ଠୁ ଟିକେ ଭଲ କାଲି ତ ଆ ମୁଁ ଆଇଲା ପଟରୁ ଟିକେ ଅଗା ମୋର ଚାରିମିନ ଟିକେ ରହୁଚି ଅଲଗା ଟିକେ ମୋ ଭଲ ଲାଗୁ
ହଁ ହଁ ଝୁରୁଥିଲେ ବୋଧେ ତତେ ସବୁ।
ହଁ ଖାଇଆ ପିଇବା ବି ଆଜି ଭଲରେ ଖାଇଲି।
ହଁ ଆ ଶଶୁର?
ବାବା ତାଙ୍କର ତ ଖାଇକି ଶୋଇ ବାକୁ ଯାଇଛି ମାମା ମୁଁ ଯାହା ଯଉ ମୋ ଝଡା ପୋଛା କରିପାରିବିନି ସେତିକି ଯାହା କାଲି କରିଥିଲି। ଯାହା କରିବି କାଲି କରିବି ଆଜି ପଦା ଗୋଟେ ବସ୍ତା ଏ ପଡିଚି ଆଇରନ ହବ ଭାବୁଚି ଚାରିଟାରେ ଯଅ
ଦେଇ ଦୋଉଲେନି ବାହାରେ କୋଉଠି କରିବାକୁ।
ଚାରିଟାରୁ ଉଠିକି ସବୁ ଆଇରନ ଫାଇରନ ବାହରେ ଲଣ୍ଡ୍ରି ରେ ଦେଇ ଦିଅନ୍ତି ଯେ ଏଇଠୁ ଟିକେ ଦୂର ହେଇଯାଉଛି ବୋଲି ଦେଇନାହାନ୍ତି ବାବା ଖାଲି ପିନ୍ଧିବା ଲାଗି ମାମା ଦି ତିନିଟା ଙ୍କ ହାତରେ କରିଥିଲେ ସେ ବାବା ପିନ୍ଧିଛନ୍ତି। ଆଉ ଯେତେ ସବୁ ପଦାମରା ଘର ଟେ ଜଲଦି ଚାରିଟାରେ ଚାରିଟାରେ ଉଠିକି ଏମିତି ବାଁ ସା ଝାଡୁ ଫାଡୁ ମାରିଦେଇକି ଅ ଆଇରନ୍ ତ କାମ ସାରିଦେବି ଆ ଭାବୁଚି।
ସେ ତାହେଲେ ଆଉ ଘର କାମ ସବୁ ସରିଗଲା ଯେତେ ସବୁ ଜିନି ଥିଲା ପୋଛା ଝଡ଼ା ଝଡ଼ି
ନାଇଁ କାଲି ଅଳ୍ପ ସାରିଦେଇଛି କାଲି ଆଉ ଅଧା ଶୁକ୍ରବାର ସ କାଲି ସାରିଦେବି।
ଆଜି ତ ଗୁରୁବାରେ ପୋଛାଝଡା ନାହିଁ ଆଉ ନା।
ନା କାଲିକି ଅନ୍ଧୁ ଫନ୍ଦୁ ଝଡିଦବୁ
ଆଉ କଣ ଦ ପର ପରଦା ଫରଦା ଏଇସବୁ ସଫାସଫି।
ସେଉରା ସବୁ ସଫା କରିଛି ଏବେ ଆମର ମରିଯାଇନଥିଲେ କି? ଯୋଉ ମାରି ଯାଇଥିଲେ ଏବେ ସ ତା ଶଶୁର ପୁଣି ଆଉ ଗୋଟେ ମାରିଗଲେନି କି ଏବେ ପୁଣି ଡି ମଲେ ତ ମୁଁ ଗାଁ ରୁ ଆଇଲି ସାବରେ ଗଲେନି କି? ହଁ ହଁ ସେ ତ ସବୁ ସ ସଫା କରିକି ମୁଁ ସଫା କରିକି ରବିବାର ଆଇଲିି ମୁ ବୁଧବାର ଘରକୁ ଗଲି ଆଉ। ପା ପଛା ପରେ ସବୁ ସଫା ହେଇଥିଲା ମୁଁ ତ କୋଡିଏ ଦିନ ଭିତରେ ଆଉ କଣ ମଇଳା ହେଇଗଲା କି? ସଫାସଫି ନାଇଁ ଏଇ ଝଡା ପୋଛା ସବ୍ ବାବା ମା ଦି ଜଣ ଚଳୁଥିଲେ। ଘର ତ କେହି ନାହାନ୍ତି ଆଉ କଣ ଅସନା ହବ। ଇଏ ଯାହା କରିନାହାନ୍ତି ଯଉ ଧୂୁଳି ମଳି ପଡିଛି ସେଇଆକୁ ଟିକେ ଝଡା ପୋଛା କରିବା କଥା।
ଆଉ ରୋଷେଇ ଘର ତ ଯ ରୋଷେଇ ଘରେ ସବୁ କାମ ସରିଯାଇଛି। ହ୍ୟାଲୋ ରୋଷେଇ ଘର ତୋର ତ ଡବା ଡବି ସବୁ ଅସନା ହେଇଯାଏନା ସବୁ ପରିଷ୍କାର
ହଁ ସବୁ କାଲି କରିଦେଇଛି କାଲି ଏଗାରଟା ହେଇଗଲା କଲାବେଳକୁ।
ଆ ପୁଅ ଆଜି ଯାଇଛି ସ୍କୁଲ ଆଁ।
ହଁ ଯାଇଛି।
କେତେବେଳକୁ ଆସିବେ ଯାଇକି?
ସ୍ୱିଚ ଟାକୁ କଣା କରିଦେଇକି ଆଇଚି ଘରେ ଆଉ।
ହଁ ସେଇଗୁଟା କ ବା କଣ କରିବା ଆଉ ସେ ତ ଛୋଟ ପିଲା ଆଉ କ କରିବା। ଜାଣିପାରୁନି କିଛି ଆଜି ପର୍ଯ୍ୟନ୍ତ ହେଲାଣି ଆଉ।
ସିଏ ନୁହ ବରଫ ସବୁବେଳେ ରାମ୍ପୁଡନ୍ତି। ଆଜିିନୁହଁ ସବୁବେଳେ ରାମ୍ପୁଡନ୍ତି ସେଦିନ ରାମ୍ପୁଡ଼ିଲା ଆ ତାରରେ ବାଜି ଯାଇଛି ଆଉ।
ହଁ ପରା ଆଉ କଣ କରିବା ଛୋଟ ଛୁଆଟା ସେ ଜାଣିପାରୁନି କିଛି।
ପିଲା ଅ ଥିଲା ଅପା ଯଦି ଥରେ ଛୁରୀ ପୁରିଲା ନାହିଁ କରିଥାନ୍ତା। ଆମ ଘରେ ତ କିଛି କହିବେନି ଆଉ ହେଇସାରିଲା ପରେ କହିବେ।
ହଁ ପରା ହେଇଗଲା ପରେ କହିବେ ତାପରେ କିଏ ବି ତୁ ବି ହଉପଛେ କିଏ ଅନେଇକି ବଉଛି କିଏ
ନାଇଁ ସେ ବା ସେଠି ଅପା ସେଠି ଥିଲା ଥିଲା ଯେ ପ୍ରଥମ କଥା ଫ୍ରିଜ ଖୋଲିଲା ମାନେ ନାଇଁ ଖୋଲନା। ଏଠି ଆମର ଦେଖ ସବୁବେଳେ ପୁଣି ଏଠି ରହୁଛି ନା ନାଇଁ।
ହଁ ଯେ ଆଉ କଣ କରିବା ଦେଖ ମାମୁଁ ଘରେ ତ ସେଇ ସୁଖ ପାଇଁ ସମସ୍ତେ ଯାଆନ୍ତି ଟିକେ।
ଯିବେନି ଫ୍ରିଜ ଖୋଲିଲା ସେ ଯେତେବେଳେ ଛୁରୀ ଟା ପୁରଇଛି
ଝିଅ ସେଟା ସେମିତି କ ଆ ଦେଖେ କିଏ ଜାଣିଛି କଣ ଇଏ ଏତେ ନାଟକୁଟ କରିଦେବେ ବେଲି।
କିନ୍ତୁ ପ୍ରଥମରୁ ନା ନା ଯେତେବେଳେ ଆମ ଘରେ ବି ଯେତେବେଳେ ସେ ଛୁରୀ ଧରେ ଖର ପାଇଁ ସେଇଡା କାହିଁ କହିଲୁ ଆଜି ସିଏ ଆଜି କଣା ହେଇଗଲା ବୋଲି ନୁହଁ। ମେନ୍ ହଉଚି କଣ କହିଲୁ ଫ୍ରିଜ୍ ରେ ତୁ କାଇଁ ଛୁୁରି ପୁରେଇ
ଏଇନା ଲେମନ ବାହାର ପିଲାଟା ତାକୁ ଘରେ ଯାଇ ଟିକେ ଏମିଥ ତୁ କଣ ଏତେ ମା
ହଁ ନାଇଁ ଅପା କହୁଛି ଗୋଟେ କେତେଥରେ ଏମନ୍ତି ଛୁରୀ ଫୁରେଇ କାଢିଛନ୍ତି ଆଇ ତର ତରପ ଦେଖିଛି ତାଙ୍କୁ ପ୍ରଥମ ଦିନ ତାଗିଦ୍ କରିଦ ହଁ ହଁ।
ପଛରେ କଥା ହେବି।